ନମସ୍କାର କଣ କରୁଚନ୍ତି ଆପଣ?
ନାଇଁ ଏଇଠି ଖାଇବାକୁ ଯାଉଥିଲି ଆପଣ କଣ କରୁଛନ୍ତି?
ମୁଁ ଜସ ଶୋଇକି ଉଠଥିଲି ତ ଆଉ।
ଓହୋ ପାଞ୍ଚଟା ହବ ଆପଣ ଶୋଇକି ଉଠୁଛନ୍ତି?
ହଁ ଠିକ ଲେଟ୍ ବି ହେଇଗଲା ଖାଇ ଖାଇ ତ ସେଇଟା ତ ଉଠିଲି ଲେଟରେ ଆଉ।
ଓହୋ।
ଆଉ ଆପଣ କେଉଁଠି ରୁହନ୍ତି? ମାନେ ହଷ୍ଟେଲ ନା ନା ହସ ମାନେ ବାହାରେ ନା ଘରେ?
ନାଇଁ ବାହାରେ।
ଆଚ୍ଛା ହଉ।
ଓହୋ।
ଆଉ କଣ? ନା ଏବେ ଖାଇନି ଲଞ୍ଚ କରିଥିଲି। ଆପଣ ଲଞ୍ଚ କରିଥିଲେ?
ନା ଏବେ ଏଇଠି ଖାଉଚି ଉଁ ବାସ୍ ଏବେ।
ଆଚ୍ଛା କଣ ଖା କଣ ଖାଇବେ ଏବେ?
ଭାତ, ଡାଲି ଆଉ ହଁ ଆ ଏତେ ଖାଇଥିଲି ତ। ତ ଏବେ ଭୋକ ଲାଗିଲା ଖାଇଲି।
ଓହୋ ଆଚ୍ଛା ଆଚ୍ଛା ହଁ। ଆଉ ଆପଣଙ୍କ ଘରେ ସମସ୍ତେ ଭଲ?
ହଁ ହଁ ବହୁତ ଭଲ ଆପଣଙ୍କର କେମିତି ଅଛନ୍ତି ଘରଲୋକ?
ହଁ ଭଲ ଅଛନ୍ତି।
ହୁଁ।
ପଢାପଢି ସବୁ ଠିକ ସେ ପଢା ପଢୁଛନ୍ତି ନା ମାନେ
ହଁ ହଁ ଠିକ୍ ଠାକ୍ ଚାଲିଛି। ଆଉ ଆପଣଙ୍କର ରଜଟା କେମିତି ଗଲା?
ରଜ ତ ଟିକେ ଆମ ସାଇଡରେ ସେତେ ହୁଏ ନା। ତ ଆମେ ରଜ ବନେଇନୁ ଆଉ।
ଓହୋ ମୁଁ ଭାବିଲି ରଜ ପୁରା ଧୁମଧାମ ଯାଇଥିବ। ଝିଅ ପିଲା
ଏକ୍ଚ୍ୟୁଆଲି ଆମ ସାଇଡରେ ନା ରଜ ଟା ହୁଏନି। ତ ଆମର ଖାଲି ଏମିତି ଛୁଟି ଥାଏ ହେଲେ ଆମେ କିଛି ମନଉନା ଆଉ।
ଉଁ ହୁଁ।
ଆଉ ଆପଣଙ୍କର କେମିତି ଯାଇଥିବେ?
ନାଇଁ ମୋର ବହୁତ ରଜ ଧୁମ୍ ଧାମରେ ବହୁତ ଭଲରେ ଯାଇଛି।
ଆଚ୍ଛା। କଣ କଣ କରିଲେ?
ଫାଷ୍ଟ ଦିନ ତ ମାନେ ଏମିତି ରହିଲି। ସେକେଣ୍ଡ ଦିନ ସାଙ୍ଗମାନେ ଟିକେ ବୁଲାବୁଲି କଲୁ। ଜଣେ ସାଙ୍ଗ ଘରକୁ ଯାଇଥିଲୁ। ଆଉ ଥାର୍ଡ ଦିନ, ସେକେଣ୍ଡ ଦିନ ବି ସନ୍ଧ୍ୟାବେଳେ ମାନେ ପା ଖରେ ଅ କମ୍ପିଟିସନ ହେଉଥିଲା। ମୁଁ ତ ସେଇଥିରେ ପାର୍ଟିସିପେଟ୍ କରିଥିଲି। ଯୋଉ ପାନ, ଏଇ ପାନ, ଅଳତା ଆଉ ଡ୍ୟାନ୍ସ।
ଓଃ।
ତ ଡ୍ୟାନ୍ସ ଟା ଥାର୍ଡ ଦିନ ଥିଲା, ଥାର୍ଡ ରଜରେ ସେକେଣ୍ଡ ରଜରେ ପାନ ଅଳତା ଥିଲା। ତ ମତେ ତ ପାନ ଭାଙ୍ଗି ଆସିନି ତ ଫାଷ୍ଟ ଟାଇ ପାଇଁ ଟ୍ରାଏ କରିଥିଲି।
ଆଚ୍ଛା। ଆଉ ଅଳତା ଆଉ ଡ୍ୟାନ୍ସ ଟା?
ଅଳତାରେ ତ ଏତେ ତରବରରେ କରୁଥିଲି ଯେ, ଅଳତାରେ ଯୋଉ ମଝିରେ ଟୋପା ଦିଅନ୍ତି ମୋର ବୋହି ଗଲା। ତା ପର ଦିନ ଡ୍ୟାନ୍ସ ରେ ମାନେ ହଁ ସେଇଠାରେ ଭଲ ହେଲା। ଉ ତ ପ୍ରାଇଜ ତ ମିଳିଥାନ୍ତା ହେଲେ, ମୁଁ ସେଦିନ ମାନେ ନଥିଲି ସେଠି। ମୁଁ ବୁଲିବାକୁ ପଳେଇଥିଲି।
ତ ଆପଣଙ୍କ କେହି ଘର ଲୋକ ୟା ସାଙ୍ଗ ସାଙ୍ଗ ନେଲେ ନେଇଗଲେନି ପ୍ରାଇଜଟା।
ହଁ ମୁଁ ଡୁଏଟ ଡ୍ୟାନ୍ସ କରୁଥିଲି, ମୋ ପାର୍ଟନର୍ ଯାଇଥିଲା ସେଠିକି। ତ ସେ ଫୋନ ନେଇନଥିଲା ବୋଲି ମତେ ଆଉ କଲ୍ କରି ପାରିଲାନି।
ଆଚ୍ଛା, କୋଉ ଗୀତରେ ଡ୍ୟାନ୍ସ କରିଥିଲେ?
ପବନ କାହିଁକି ଆଜି ଚଗଲା ହୁଏ।
ଆଚ୍ଛା। ଆମର ତ ଆମ ଆଡ଼େ ଟିକେ ରଜା ସେତେ ମନା ହୁଏ ନା ଷ୍ଟାର୍ଟିଂ ରୁ। ତ ଆମେ ଖାଲି ଛୋଟବେଳୁକୁ ଖାଲି ଜାଣିଛୁ କି ହଁ ଏଇଟା ରଜ କହିକି ରଜ ତିନି ଦିନ ଛୁଟି ହୁଏ। ହେଲେ ଆମର ଟିକେ ସେତେ ହୁଏ ନା ଆଉ।
ହୁଁ।
ହଁ।
ଆପଣ ମାନେ ରଜରେ ପୋଡ଼ ପିଠା ବି ଖାଇନାହାନ୍ତି?
ନା କା ମାନେ ପୋଡ଼ ପିଠା ଟା ଖାଇଛି। ମାନେ ଏମିତି ଘରେ ରଜ କହିକି ମାନେ ଏମିତି ବ୍ରେକ ଜଳଖିଆ ହିସାବରେ ସବୁଥର ଖୁସିରେ ଗୋଟେ ମା ବନେଇ ଦିଅନ୍ତି ଆଉ ହେଲେ ସେଇଟା ଖାଇଛି। ଭଲ ଲାଗେ ବହୁତ ଭଲ ଲାଗେ। ଏଇଥର ବି ତ ବନେଇଥିଲେ। ଆଉ କଣ କଣ ଖାଇବା ବନା ହୁଏ ରଜରେ?
ରଜରେ ପୋଡ଼ ପିଠା ମାନେ ସବୁ ପିଠା ବନାହୁଏ। ଚକୁଳି ପିଠା, ଇଟଲି ପିଠା, ଏଣ୍ଡୁରି ପିଠା ସବୁ ପିଠା।
ଆଚ୍ଛା।
ପୋଡ଼ ପିଠା ତ ମୁଁ ଖାଇନଥିଲି, ଗାଁରୁ ମୋ ମା ପଠେଇଥିଲେ ମୁଁ
ଓହୋଃ। ଆଉ ରଥଯାତ୍ରା ପାଇଁ ପୁରୀ ଯିବେ କି?
ହୁଁ, ଦେଖିବା ମାନେ ସବୁ ବର୍ଷ ମାନେ ବହୁତ ଗହଳି ନା। ପୁରୀ ତ ଏମିତିରେ ଗହଳି। ଆଉ ରଥଯାତ୍ରାରେ ତ କୋଟି କୋଟି ଲୋକ ଆସିଥିବେ।
ହଁ ହଁ, ଆଉ ଯିବା ବି ରିକ୍ସ ଲାଗେ କି କେତେବେଳେ କଣ ହେଇଯିବ ସେଇଆ।
ତେ ଲୋକ ସେ ଦଳାକୁୁଚା ସେ ଭିତରେ।
ପୁରା, ପୁଣି ଗରମ ଆଉ ଉଠି ହଁ ଆଉ ଉଠିବାର ଚାନ୍ସ ନାହିଁ କେହି ହେଲ୍ପ ବି କରିବେନି କି ଉଠିବୁ କହିକି ସେଇଆ।
ତ ଛୋଟ ଛୁଆ ତ ହେଇଠିକି ଟୋଟାଲୀ ଯିବା କଥା ବି ନୁହଁ
ଆପଣ କେବେ ଯାଇଛନ୍ତି ମାନେ ରଥଯାତ୍ରାରେ ପୁରୀ ଯାଇଛନ୍ତି?
ନା, ମୁଁ କୋଉ ବର୍ଷ ରଥଯାତ୍ରାରେ ପୁରୀ ଯାଇନି।
ମୁଁ ବି ଯାଇନି ଆମ ବହୁତ ଥର ଘର ରୁ ଏମତି ପ୍ଲାନ ହେଇଛି ହେଲେ ଏଇ ଡର ଡରରେ ଆମେ କେହି ଆଉ ଯାଉନା।
ଏତେ ମାନେ ରସ୍ ମାନେ ଏତେ ଗହଳି ସେ ସେଠି
ସେଆ ଆଉ ସବୁ ବର୍ଷ ଗରମ ବି ଥାଏ ଖରା ଏତେ ଥାଏ। ତ ଆଉ ଡରରେ ଆମେ ଆଉ କେହି ଯାଉନା। ଅଲଗା ଟାଇମ ରେ ଗଲେ ତ ଏତେ ଭିଡ ହଉଛନ୍ତି। ହଁ, ଅଲଗା ଟାଇମରେ ଗଲେ ତ ହଁ, ରଥ ଟାଇମ ରେ ଗଲାବେଳକୁ ତ ଆଉ ନିଶ୍ଵାସ ପ୍ରଶ୍ୟାସ୍ ବି ନେଇ ହବନି। ହୁଁ।
ହଁ, ସେ ଭିତରେ ତ ପୁରା ଯୋଉ ଏ ଲାଇନରେ ପୁଣି ଏବେ ତ ଆହୁରି ଲାଇନ୍ ଆଗରୁ ମାନେ ଚାରିଟା ନା- ତିନିଟା ଏମିତି ଥିଲା ଏବେ ପାଞ୍ଚଟା ହେଇଯାଇଛି।
ଆମେ ତ ଏଇ ମୁଁ ଗତ ଥର ଡିସେମ୍ବର ବେଳେ ଯାଇଥିଲି ଆମେ ସେଇଠିକି ପହଞ୍ଚୁ ପହଞ୍ଚିଛୁ ଏଗାରଟାରେ ଆମେ ତିନିଟାରେ ଯାଇ ଦର୍ଶନ କରିଛୁ ସେମିତି ହେଲା
ଚଉଟା ଲାଗେ ଲୁଛି ଜାଗା ଦର୍ଶନ କଲା
ହଁ ପୁରା ଆମେ ପୁରା ଏଗାରଟାରେ ଯାଇଛୁ ସେ ଜଗା ଦର୍ଶନ ପୁରା ମୁଁ ଟାଇମ ଦେଖୁଥିଲି ୱାଚ୍ ରେ ପୁରା ତିନିଟାରେ ଯାଇ ମୁଁ ଜଗା ଦର୍ଶନ କରିଛି।
ଓହୋ ୱାଚ୍ କଣ ଭିତରକୁ ଆଲାଓ କରୁଥିଲେ
ମୁଁ ହଁ ସ୍ମାର୍ଟ ୱାଚ୍ ପିନ୍ଧିନଥିଲି ନର୍ମାଲ ୱାଚ୍ ପିନ୍ଧଥିଲି ତ ଆଲାଉ ଥିଲା
ଓହୋ।
ହଁ।
ସେଠି ତ ବହୁତ ଗହଳି ହେଇଥାଏ ଏମିତିରେ ଆଉ ମାନେ ରଥଯାତ୍ରାରେ ତ ଯାଇ ହବନି ଆଶୀର୍ବାଦ ଥିଲେ ଠାକୁରଙ୍କର ସେମିତି ଯାଇ ହବ
ହଁ ଆଉ ଯାଇକି ବି ସେ ଠାକୁର ତ ଖାଲି ଦୂରରୁ ଦେଖିବ ପାଖକୁ ଦେଖିବା ତ ପୁରା ସ୍ବପ୍ନ
ଯେଉଁମାନେ ମାନେ ଠାକୁରଙ୍କୁ ପୂଜା କରୁଛନ୍ତି ସେମାନେ ତ ବହୁତ ଲକି
ହଁ ସତରେ ଆଉ ଏଇ ଆଖପାଖରେ ପୁରୀ କଟକ ପାଖରେ କଣ କଣ ବୁଲିଛନ୍ତି ଆପଣ ମାନେ କୋଉ କୋଉ ଭଲ ମନ୍ଦିର?
ହଁ ଏଇଠି ସବୁ ମାନେ ଜଗନ୍ନାଥ ମନ୍ଦିର ଶିବ ମନ୍ଦିର
ଆ ଗୋଟେ କଟକ ପାଖରେ ବହୁତ ସୁନ୍ଦର ମନ୍ଦିର ଅଛି ଧବଳେଶ୍ଵର ଯାଇଛନ୍ତି କେବେ
ନା ମୁଁ ସେଠିକି ଯାଇନି
କେବେ ଯିବେ ବହୁତ ସୁନ୍ଦର ଜାଗାଟେ
ସେଠି ମାନେ କଣ ମାନେ କେମିତି ସବୁ ଜିନିଷ ଅଛି
ଆ ଗୋଟେ ତ ଫାଷ୍ଟ ଗୋଟେ ବ୍ରିଜ୍ ଦେଇକି ଯିବେ ଲମ୍ବା ବ୍ରିଜ ଟେ ଅଛି ତ ସେଇଠୁ ବି ସିନେରୀ ପ୍ରଭୁ ବହୁତ ସୁନ୍ଦର ଆଉ ସେଇଟା ଧବଳେଶ୍ଵର ବାବାଙ୍କ ମନ୍ଦିର ପାଖେ ଭିତରେ ବହୁତ ସାରା ଆଉ ଛୋଟ ଛୋଟ ମନ୍ଦିର ଏମିତି ବହୁତ ମନ୍ଦିର ଅଛି ଆଉ ଗୋଟେ ଝୁଲନ୍ତା ପୋଲ ଅଛି ସୁନ୍ଦର ନଦୀ ଅଛି ଦେଖିବାକୁ ବହୁତ ଶା ସୁନ୍ଦର ଜାଗା ବି ଆଉ ବହୁତ ଶାନ୍ତି ଲାଗେ ସେଠିକି ଗଲେ
ଓହୋ।
ହଁ କଟକ ରୁ ଆଉ ଟିକେ ଆଗକୁ ଅଛି ତ କଟକ ରୁ ବୋଧେ ତିରିଶ ନା ପଚିଶ କିଲୋମିଟର ଏମିତି ଗୋଟେ ଅଛି ବୋଧେ ଆଉ
ପୁରା ବାଲିଯାତ୍ରା ଯାଇଛନ୍ତି?
ହଁ ସେଇଥିରେ ଯେବେ ଧବଳେଶ୍ଵର ଯାଇଥିଲେ ଫେରିକି ବାଲିଯାତ୍ରାକୁ ଆମେ ଥରେ ଯାଇଥିଲୁ ସେଇଟା ଆଉ।
ମୁଁ ମାତ୍ର ଭାଲି ଯାତ୍ରା ଥରେ ହିଁ ଯାଇଚି।
ମୁଁ ବି ସେଇଆ ଥରେ ଯାଇଚି ତାପରେ ଆମକୁ ଗୋଟେ ଆମକୁ ପୁଣି ହଷ୍ଟେଲ କୁ ଫେରିବାର ଥିଲା କହିକି ଆମେ ଜମା ଫୋର୍ଟି ଫାଇଭ୍ ମିନିଟ ଭଳିଆ ରହିକି ପଳେଇ ଆସିଲୁ। ବେଶୀ ବି ଆଉ ଦେଖି ପାରିଲୁନୁ।
କଟକରେ ମାନେ ବାଲିଯାତ୍ରା ଯୋଉ ମାନେ ବାଲିଯାତ୍ରା? ହଁ ସେମିତି ବୁଲିଚି। କିନ୍ତୁ ସେଠି ମୁଁ ଯୋଉ ବର୍ଷ ଯାଇଥିଲି ସେଇ ବର୍ଷ ମଟର ସୁପ୍ ଗୋଟେ ଖାଇଥିଲି ମସ୍ତ ତ ଲାଗୁଥିଲା।
ଆଚ୍ଛା।
ସେଠିକାର ମଟର ସୁପ ବୋଧେ ବହୁତ୍ ଭଲ। ସେଇଟା ମୁଁ ଭାବୁଚି ସେକେଣ୍ଡ ଟାଇମ୍ ଯୋଉ ଯିବି।
କଟକର ଆଉ ଜାଗାର ମାନେ ସେ ବାଲିଯାତ୍ରାରେ ରହେ।
ହୁଁ ସେକେଣ୍ଡ ଟାଇମ୍ ଭାବୁଚି ଏବେ ଯିବି ସେଇ ଆଉ ଥରେ ମଟର ସୁପ୍ ପିଇବିି ଭାବ୍ ବି ବି ମାନେ ସେ ଏମିତିଆ ଟେଷ୍ଟ ଅଛି ନା ନାହିଁ।
ହଁ ମାନେ ସେ ବାଲିଯାତ୍ର ର ହିଁ ମଟର ସୁପ୍ ମିଳେ ନା କଟକ ର ଆଉ କୋଉଠି ଆଉ କୋଉଠି ମିଳେ?
ହୁଁ।
ହୁଁ। ଆଉ ଆପଣଙ୍କ ଖାଇବା ସଇଲାଣି ବୋଧେ
ହଁ।
ହୁଁ।
ଆଉ ଆପଣଙ୍କୁ ମାନେ ରୋଷେଇ ଆସେ?
ହ୍ୟାଲୋ କଣ କହିଲେ ଶୁଭା ଗଲାନି?
ମୁଁ କହିଲି ଆପଣଙ୍କୁ ରୋଷେଇ ଆସେ?
ନା ମତେ ଟିକେ ରୋଷେଇ ସେତେ ମୁଁ ଶିଖିନି। ଆପଣଙ୍କୁ?
ମତେ ବି ସେଇ ସବୁ ଆସିନି ମୁଁ ଶିଖିନି।
ଆଚ୍ଛା ଆଉ ଘର କାମ କିଛି ଆଉ କିଛି ମାନେ ଯେମତି କପଡ଼ା ସଫା ସେବୁ
ଗୁଡ଼ାକରେ
ହୁଁ ମତେ ବି ରୋଷେଇ ଛଡା ବାକି ସବୁ ମୁଁ କରିଦେବି ରୋଷ୍ ସେଇ ଟିକେ ଆସେନି ମତେ।
ଇ ମ୍ୟାଗି ବି ଆସିନି?
ହଁ ମ୍ୟାଗିଟା ଆସେ ଯେ ଯୋଉ ଇଲେକ୍ଟ୍ରିକ୍ କେଟେଲ ନଥାଏ କି ସେଇଟାରେ ଆସେ। ଏମତି କେବେ ମୁଁ ଗ୍ୟାସ ରେ ଘରେ କେବେ ଟ୍ରାଏ ତ କରିନି।
ଓହୋ ମାନେ ଗ୍ୟାସ୍ ଲଗେଇ ଆସେ ନା ନାଇଁ?
ଆସେ ଆସେ ଗ୍ୟାସ୍ ଲଗେଇ ଆସେ ଯେ ମୁଁ କେବେ ମ୍ୟାଗି ଚା ଏସବୁ ଟ୍ରାଏ କରିନି ଆଉ।
ଓହୋ ଚା ତ ମତ୍
ହଁ। ଆମେ ଛୋଟ ବେଳୁ ବାହାରେ ତ ସେଥିପାଇଁ କେଟେଲ ରେ ବନେଇ ବନେଇ ଟୋଟାଲରେ ଖାଲି ମ୍ୟାଗିଟା ଶିଖି ଯାଇଚି ଆଉ।
ଓହୋ ମାନେ ଆପଣଙ୍କୁ ମ୍ୟାଗି ଭଲ ନା ଇପି?
ମ୍ୟାଗି ଟିକେ ବେଶୀ ଭଲ ଲାଗେ। ଆପଣଙ୍କୁ?
ମତେ ତ ଦିଟା ଆକ ଭଲ କୋଉଥେରେ ବି କମ ଲାଗେନି। ଇପି ଖାଇଲେ ଯଦି ମ୍ୟାଗି ଖାଇବି ମ୍ୟାଗି ପାଟ୍ ପାଟି ରେ ଲାଗିଯିବ। ତାପରେ ଆଉ ଇପି ଖାଇବିନି। ତାପରେ ଯଦି ମଝିରେ ଇପି ଖାଇଦେବି ତାହେଲେ ସେଇଟା ଭଲ ଲାଗିବ।
ଉ ଓହୋ। ହଁ ମତେ ବି ଦିଟା ଭଲ ଲାଗେ। ବାକି ମ୍ୟାଗି ଟିକେ ବେଶୀ ତାର ଟେଷ୍ଟି ଟିକେ ବେଶୀ ଭଲ ଲାଗେ।
ହଁ ଇପିଟା ଖାଉଥିବି ଯଦି ହଠାତ୍ ମ୍ୟାଗି ଆସିଯିବ ମୁଁ ଇପିକୁ ଛାଡିକି ମ୍ୟାଗି ପାଖକୁ
ହଁ କେବେ ରୁଟି ସହିତ ମ୍ୟାଗିି ୟା ୟପି ଟ୍ରାଏ କରିଛନ୍ତି?
ନା ମୁଁ ଭାତ ସହିତ ଟ୍ରାଏ କରିଛି, ରୁଟି ସହିତ କରିନି, ହଁ ମୁଁ ଭାତ ତା ସହିତ ରୁଟି ସରି। ଭାତ ସହିତ ଇିପି, ମ୍ୟାଗି, ଚାଉମିିନ ସବୁ ଖାଇଦିଏ।
ଭଲ ଲାଗେ କୁହନ୍ତୁ ନହେଲେ ମୁଁ ବି ଥରେ ଟ୍ରାଏ କରିବି?
ହଁ ସେମତି ଭଲ ଲାଗେ।
ଆପଣ ଥରେ ରୁଟି ସହିତ ଟ୍ରାଏ କରିବେ ମ୍ୟାଗି ଗରମ ଗରମ।
ହଉ ଠିକ୍ ଅଛି ମୁଁ ନିଶ୍ଚୟ ଟ୍ରାଏ କରିବି।
ହଉ।
ରୁଟି ସହିତ ଚାଉମିିନ ବି କରନ୍ତି।
ହଁ ହଉ ଟାଇମ ହେଲାଣି ମୁଁ କରିଦଉଛି ଆପଣଙ୍କୁ ଥରେ କଲ୍। ହୁଁ ହୁଁ ଆଜ୍ଞା।